ହଁ ଅ
ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା।
କଣ କରୁଛ?
ବସିଦି।
ଆଚ୍ଛା ଆଉ ଖାଇଲୁଣି।
ଲେଖୁ ହଁ ଖାଇଲିଣି ତମେ ଖାଇଲଣି।
କଣ ଆଜି ନା ନା ଖାଇନି ରୋଷେଇ ସରିନି ତମର।
ହଁ ଆମର ରୋଷେଇ ଚାଲିଛି ସରିବ ସରିନି ଆଉ।
ହଁ କଣ ରୋ
ହୁଁ ଆଗେ ଚିକେନ ପନିର୍ ମାଛ
ଆଚ୍ଛା। ଓହୋ ରାତିରେ ଏତେ ଯାକ ଖାଉଛନ୍ତି। ମାଛଟା ରା ରାତିରେ ଖାଇବା କଥା ନୁହଁ ମାଛଟା ଡାଇଜେସନ ହୁଏନି ନା ସେଥିପାଇଁ ରାତିରେ କାହିଁ ମାଛ ଖାଉଛନ୍ତି।
ହଁ ରାତିରେ ଖାଉଛନ୍ତି। ଆଚଛା ହୁଁ ଏମିତି କିଛି ନାଇଁ ଡାଇଜେସନ ହବ ତ। ପଢ଼ାପଢି଼ ହଁ ଚାଲିଛି ସେମିତି ଆଉ। ଲାଇବ୍ରେରୀ ଯାଉଛି ଆସୁଛି ଘରେ ବି ପଢୁଛି। ଚାଲିଚି ଆଉ ଆଉ ତମର କେମିତି ପଢ଼ାପଢି଼ ଚାଲିଚି।
ହଁ ମୋର ବି ଭଲ ଚାଲିଛି।
ହଁ ହଁ।
ହଁ ବର୍ଷା ହେଇଛି ଆଜି ନା ନାଇଁ।
ହଁ ଖାଇଛି। ଖାଇଲି ଟିକେ ପୂୁରରୁ ଜଳଖିଆ ଖାଲି ଖାଇଥିଲି ଏବେ ଆଉ। ରାତ୍ର ଭଜନ ଟା କରିନି ଟିକେ ପରେ କରିବି ଆଉ।
ହଁ ହଁ ହଁ।
ହୁଁ।
ଆଉ କୁଆଡେ ଯାତ୍ରା ଦେଖି ଯିବ ନା ନାଇ।
ହଁ ଏବେ ତ ଆସୁଚି। ହଁ ହଁ ଏଠି ମୁଁ ଯୋଉଠି ରହୁଚି ଯୋଉ ସହରରେ।
ଆଗକୁ ରଥଯାତ୍ରା ଅଉଚି ପରା।
ହଁ ହଁ ଆସୁଚି। ମୁଁ ଭାବୁଚି ମୁଁ ପୁରୀ ଟିକେ ଏଥର ଯିବି ବୋଲି ରଥ ଯାତ୍ରାକୁ। ତମେ ଯାଉଚ?
ହଁ ମୁଁ ବି ଯାଉଚି ମୋ ସାଙ୍ଗ ମାନଙ୍କ ସହିତ ମିଶିକି।
ଆଚ୍ଛା ଆଚ୍ଛା ହଁ ଯାଅ ମାନେ ଏଟା ଗୋଟେ ବୋହୁତ ବଡ ପବନ ଆମ ଓଡିଆ ମଙ୍କର। ଆଉ ସାରା ଭାରତରେ ବି ହଁ ସାରା ଭାରତର ବି ଏଇଟା ପ୍ରସିଦ୍ଧ ନା କାହିଁକି ନା ଚାରିଧାମ ଭିତରୁ ଏଟା ପୁରୀ ଗୋଟେ ହଉଚି ଆମର ଗୋଟେ ଧାମ ହେଲା। ତ ସବୁଆଡ଼ୁ ମାନେ ଏମିତିକି ବାହାର ଦେଶ ବିଦେଶରୁୁ ଲୋକ ସବୁ ଆସୁଚନ୍ତି ହେଲା ବିଦେଶ ଲୋକ ସବୁ ଆସୁଚନ୍ତି। ମାନେ ଆମ ଠାକୁର କାଳିଆ ଠାକୁରଙ୍କୁ ଦର୍ଶନ କରିବା ପାଇଁ ସେ ଦିନରେ ସେଥିପାଇଁ ତ ଏତେ ଭିଡ ଆଉ ତାର ନା ମାନେ ସେଠି ବୋହୁତ ମାନେ ଭଲ ଲାଗୁଚି ସବୁ ମାନେ ବ୍ୟବସ୍ଥା ସବୁ କରାହଉଚି ଯୋଉ ଦର୍ଶକ ମାନେ ଯୋଉ ଯାଉଚନ୍ତି ଲୋକମାନେ ଭକ୍ତ ମାନ ଯୋଉ ଯାଉଚନ୍ତି।
ଆଷାଢ଼ ମାସରେ ହୁଏ ଆଷାଢ଼ ମାସରେ।
ଓଁ ହଁ।
ଏବେ ଆସିବ ଆଷାଢ ମାସ ହଁ ତ ହଁ। ହେଲା ତୋ ସେ ସେଥିପାଇଁ ସେଇଠି ନା ବହୁତ ବ୍ୟବସ୍ତା ବି ଥାଉଚି ମାନେ ଉଁ। ଭକ୍ତ ମାନଙ୍କ ପାଇଁ ବୁଝିଲ। ତ ଭକ୍ତ ମାନେ ବି ଆସିକି ସବୁ ଦର୍ଶନ କରୁଚନ୍ତି। ଆଉ ସେମାନଙ୍କ ପାଇଁ ବହୁତ ବ୍ୟବସ୍ଥା ଖାଇବା ପିଇବା ସବୁ ପ୍ରକାର ବ୍ୟବସ୍ଥା ହେଇଥାଉଚି ସେଠି। ଆଉ ଏବେ ତ ଜାଣିଥିବ ମାନେ ଯୋଉ ୟୁଟ୍ୟୁବରେ ସବୁ ନୂଆ ନୂଆ ଯୋଉ ଜୋନ୍ ସବୁ ଭିଡିଓ ବନେଇକି ଯୋଉ ମାନେ ଛାଡୁଛନ୍ତି ହେଲା ସେମାନେ ସେମାନେ କଣ କି। ସେମାନେ ବି ଯାଇକି ନା ସେଠି ମାନେ ସେ କାମରେ ଯୋଗ ଦେଇକି। ହେଲା ସେମାନେ ବି ଅନ୍ୟମାନଙ୍କୁ ସବୁ ସାହାଯ୍ୟ କରୁଚନ୍ତି। ଶୁଣି ପାରୁଚ ମୋ କଥା ନା ନାଇଁ? ହାଲୋ। ମୋ କଥା ଶୁଭୁଚି ନା ନାଇଁ। ହ୍ୟାଲୋ।
ହଁ।
ମୋ କଥା ଶୁଭୁଚି ନା ନାହିଁ ବୋଲି କୋଉଚି।
ହଁ ଶୁବୁଚି ରଥଯାତ୍ରା ପୁରୀରେ ଦେଖିଯିବ ନା ନିଜ ଜାଗାରେ
ହଁ ଦିଟା ଯାକ ଏଠି କି ବି ଯିବି ସିଆଡେ ବି ଯିବି।
ଆମେ ବି ତ ସେମତି ସାଙ୍ଗମାନଙ୍କ ସହିତ ମିଶିକି ପୁରୀ ଯିବୁ ଆଉ।
ହଁ ରଥଯାତ୍ରା ଦିନ ପୁରୀ ଯିବି ହଁ ରଥ୍ ହଁ। ରଥଯାତ୍ରା ଦିନ ପୁରୀ ଯିବି ଆଉ ଉଁ ହଁ ରଥଯାତ୍ରା ଦିନ ପୁରୀ ଯିବି। ହଁ ହଁ ହଁ କୁହନ୍ତୁ କୁହନ୍ତୁ କଣ କହୁଚନ୍ତି କୁହନ୍ତୁ।
ଶାନ୍ତି ମିଳିବ ଆଉ। ଦର୍ଶନ କରିବୁ ରଥ ଟାଣିବୁ ତାପରେ ପୁରୀ ଉଁ ସମୁଦ୍ରଟେ ଦେଖିବୁ। ତାପରେ ପଳେଇ ଆସିବ ଆଉ।
ଆଗରୁ କେବେ ଯାଇଛ ନା ନାଇ ତମେ?
ହଁ ଆଗରୁ ଯାଇଛି କିନ୍ତୁ
ହୁଁ
ଓ‌ ଆଁ ରବିବାରେ ନୁହେଁ ଅଲଗା ଟାଇମ୍ ରେ
ହୁଁ।
ହୁଁ ତମେ ଯାଇଛ କି କେବେ?
ହଁ ହଁ ମୁଁ ବି ଯାଇଛି। ରଥଯାତ୍ରା ସମୟରେ ଯାଇନି ଅଲଗା ସମୟରେ ଯାଇଥିଲି ବୁଲିବା ପାଇଁ ଟିକେ।
ହଁ ହଁ। କଣ ବୋଲେ ରହିଲ ନା ବୁଲିକି ପଳେ ଆଇଲ ଜଲଦି।
ନାଇଁ ନାଇଁ ବୁଲିକି ହିଁ ପଳେଇ ଆସିଲୁ ମାନେ ମୁଁ ନୂଆ ବର୍ଷ ଦିନ ଯାଇଥିଲି ସେଦିନ। ଆଉ ନୂଆ ବର୍ଷ ଦିନ ଠାକୁର ଦର୍ଶନ ଆମେ କଲୁ ଆଉ ଖାଇଲୁ ବୁଲିଲୁ। ହଁ ସମୁଦ୍ର ଗଲୁ ଆଉ ସେ ପାଖରେ ଯୋଉ ଅଛି ଚନ୍ଦ୍ରଭାଗା ହେଲା ସେ ବି ଗଲୁ ସେଠି ସବୁ ମାନେ ଆମେ ସେଠି ବି ବୁଲାବୁଲି ସବୁ କଲୁ ହେଲା। ଆଉ ଆସିଲୁ ଆଉ ଆଉ ଯୋଉ ଝାଉଁ ବଣ ଯୋଉ ଅଛି ସେଠି ସେଠିକି ବି ଯାଇଥିଲୁ ବୁଲିବା ପାଇଁ ଆଉ ସେଠି ବହୁତ ଗୁଡେ ଜାଗା ଅଛି। ମାତା ମଠ ଗୋଟେ ଅଛି ଆଉ ଗୋଟେ ସାଇ ବାବା ହୁଁ। ସାଇବାବାଙ୍କର ଗୋଟେ ମନ୍ଦିର ଅଛି ସେ ସେଇ ମନ୍ଦିରରୁ ନା ବହୁତ ଭଲ ଲାଗୁଛି ମାନେ ସେଇ ମନ୍ଦିରରୁ ମାନେ ଆମର ସମୁଦ୍ରଟା ବି ଦେଖା ଯାଉଚି ହେଲା। ତ ବହୁତ ଭଲ ଲାଗୁଛି ହୁଁ ବାକି ଯାହା
ଓ ହଁ ବୁଲିଛି ଆଉ ପୁରୀ କୋଣାର୍କ କୋଣାର୍କ ବି ଯାଇଥିଲି କୋଣାର୍କରୁ ବି ଭଲ ଲାଗିଲା ମତେ। ହୁଁ କୋଣାର୍କ ବି ଯାଇଛି କୋଣାର୍କ ବି ମତେ ହଁ ନନ୍ଦନକାନନ ବି ଯାଇଛି ମୁଁ। ବହୁତ ଜାଗା ବୁଲିଛି ନନ୍ଦନକାନନ ଟା ତ ଆମର ନା ନା ଯାଏନି ସେଇଟା।
ଓହୋ ମୁଁ ଯାଇଚି ବରୁଣେଇ ପାହାଡ଼। ହଁ ଆମେ ସେଇଟା ଭୋଜି କରି ଯାଇଥିଲୁ ସେଇଟା ଖୋର୍ଦ୍ଧା ଖୋର୍ଦ୍ଧରେ।
କୋଉଠି ଅ ହୋ ହୁଁ ହୁଁ ଭଲ ଲାଗୁଛି ଜାଗାଟା
ବରୁଣେଇ ପାହାଡ଼ ହଁ ଭଲ ଲାଗୁଛି ବରୁଣେଇ ପାହାଡ଼ ସେଥିରେ ସେ ଜମନ୍ଦିର ଅଛି ଆଉ ସେଥିରେ ଭୋଜି ପାଇଁ ବି ଆସନ୍ତି ବହୁତ୍ ଦୂର ଦୂରରୁ ବି। ଲୋକମାନେ। ହୁଁ ହୁଁ ଭୋଜି ବି ହୁଏ।
ହୁଁ।
ହୁଁ। ଏକଦମ୍ ଭଲ ଜାଗା ଆଉ।
ଆଉ ଆଜି କେତେ ସମୟ ପଢିଲ? ଆଜି କେତେ ସମୟ ପଢିଲ?
ଟା ପଢିଛି।
ହାଲୋ।
ହଁ।
ଆଜି କେତେ ସମୟ ପଢ଼ିଲ ବୋଲି କୋହୁଛି।
ଛଅ ଘଣ୍ଟା।
ଓହୋ ଭଲ ଭଲ।
ହଁ।
ଛଅ ଘଣ୍ଟା କଣ କଣ ପଢିଲ ଆଜି?
କାମ ପ
ଆଜି ମୁଁ ଯେହେତୁ ଆଜି ଆମଅ ପାଠାଘର ବନ୍ଦ ଥିଲା ତ ମୁଁ ଆଜି ଘରେ ହିଁ ରହିଲି ମାନେ ଭଲ ଟିକେ ରୋଷେଇ କରିକି ଖାଇଲି ଆ
ହଁ ଆଜି ପାଠଗାର ବ ଆଜି ବାରରେ ପାଠାଗାର ବନ୍ଦ ରୁଏ କି?
ହଁ ଆମର ପଟେ ବନ୍ଦ ରୁହେ ତ। ସେଥିପାଇଁ ଆଉ ରୋଷେଇ ଟିଏ କିଲେ ଖାଇ ଭଲ ଶୋଇଲି। ଦିଗୋଲ୍ ଓହୋ ଭଲ ତାଆଲେ।
ପନ୍ଦର ଅଚି।
ହଁ ହଁ। ଆ ବରୁଣେଇ ପାଖରେ ଆଉ କଣ ଅ
ବରୁଣେଇ ପାଖରେ ଆ ଆଉ କିଛି ନାଇଁ ଖାଲି ବରୁଣେଇ ପାହାଡ ଅଛି ଆ
ମାନେ ଆଦ୍ ଇନ ବେଳା କିଛି ପଡିନି ନା
ତେଟା ଅଛି ଆଉ।
ଓହୋ ସେ ବରୁଣେଇ ପାଖେରେ ଆଉ କଣ କଣ ଭଲ ଜାଗା ଅଛି ବୁଲିଆ ପାଇଁ?
ନା ଆଉ କିଛି ନାଇଁ ବର ପାଖରେ ପାହାଡ ଅଛି ପାହାଡ ଚଢ଼ିକି ଉପରକୁ ଯିବ ତାପରେ ଦୃଶ୍ୟ ଦେଖିବ ଆଉ। ସୁନ୍ଦର ଦୃଶ୍ ପ୍ରାକୃତିକ ସୌନ୍ଦର୍ଯ୍ୟ ହଁ। ଭୁବନେଶ୍ୱର ରୁ ଯିବା ପୂର୍ବରୁ ଖୋର୍ଦ୍ଧା। ଖୋର୍ଦ୍ଧା ବାଇପାସ୍ ହଁ ସେ ଭିତୁରୁକୁୁ। ବରୁଣେଇ ହଟାରୁ ଗୋଟେ ଥିବ ସେଠୁ ତାର ରାସ୍ତା ସେଠୁ ଉୁଁ ପାଁ, ଛଅ କିଲୋମିଟର ହବ।
ହଁ ହଁ ହଁ।
ଉୁଁ। ପାଁ, ଛଅ କିଲୋମିଟର ହବ ସେ ଜାଗା। ହଁ ଏପଟେ ତ ପ୍ରବଳ ବର୍ଷା ଏବେ ବି ତ ବର୍ଷା ହଉଚ଼ି।
ହଁ ହଁ ନା ଏପଟେ ଛାଡିଗଲାଣି ବର୍ଷା।
ହଁ ଘଡଘଡି, ବର୍ଷା ହେଇକି ଆମ ଘରେ ପାଣି ପଶିଗଲାଣି।
ଆଚ୍ଛା ହାଉଁ ତାକୁ ସଫା କରୁନ ନା ସ ସରିଲାଣି ସଫା?
ହଁ ସଫା କରୁଚୁ ପୁରା ଏବେ ବି ସରିନି ସଫା କରିଆଟା
ହଁ ହଁ ଭଲ କଥା।
ଅଧା ରୁ ଅଧିକ ସରିଗଲାଣି ଆଉ କିଛି ସମୟ ପରେ ସରିବ ଆଉ।
ହଉ ହଉ ଠିକ୍ ଅଛି ତାହେଲେ ମୁଁ ରଖୁଚି ହେଲା।
ହଉ ହଉ ଠିକ୍ ଅଛି।